ହଁ କରୁଚନ୍ତି।
ରୋଷେଇ ସାରିକି ଏବେ ବସିଥିଲି ଫ୍ୟାନ୍ ତଳେ।
ଆଁ କଣ, କଣ ରୋଷେଇ କଲେ?
ଆଜି ଡାଲମା ଶାଗ ଖରଡ଼ା। ଆଉ କଖାରୁ ଡଙ୍କ ରାଈ।
ଆଉ କଖାରୁ ଡଙ୍କରାଇ ସେରା କେମିତି କଣ କଲେ?
କଖାରୁ ଡଙ୍କ ଆଣିଲି ବାଡିରୁ। ସେ ସବୁ ଧୋଇ ତାକୁ ପରିଷ୍କାର କରିଦେଲି ଡଙ୍କରୁ ସବୁ ନାଡ ଛଡେଇଦେଲି। ତାକୁ ଚୁନ, ଚୁନ କି କାଟିଲି ସବୁ କଖାରୁ, ବାଇଗଣ, ଆଳୁ, ସାରୁ ତାକୁ ସବୁ କାହା ଛୋଟ ଛୋଟ କାଟିଦେଲି। କଡ଼େଇ ରେ ତେଲ ଗରମ କରି ସବୁ ପରିବାକୁ ଭାଜିଲି। ବିମ, ହଳଦିଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ ତାକୁ ସୋରିଷ ମସଲାରେ ଜିରା ସୋରିଷ ଶୁଖିଲା ଲଙ୍କା ଦେଇ ତାକୁ ଭଲକି ପେଷ୍ଟ କରିଦେଇଥିଲି। ତାକୁ ସେଇଥିରେ ପ ପି ପରିବାରା ସିଝି ଆସିଲା ପରେ ତାକୁ ମସଲା କୁ ସେଇଥିରେ ଦେଇ ଢାଳି ଦେଲି ତାପରେ ଟିକେ କଷି ଦେଇକି। ବେଶୀ କଷିଲେ ସୋରିଷ ମସଲା ପିତା ଲାଗିବ ବା ଟିକେ ହାଲକା କଶି ଦେଇକି ତାକୁ ପାଣି ଦେଇଦେଲି। ପାଣି ଦେଇକି ଟିକେ ଫୁଟିଲା ପରେ ଟମାଟୋ କାଠିକି ପକେଇଦେଲି। ପରିବା ସିଝା ସିଝି ଆସିଲା ପରେ କଖାରୁ ଡ଼ଙ୍କ ଯୋଉ ସବୁ କାଟିଥିଲି ତାକୁ ଲାଷ୍ଟରେ ଦେଇଦେଲି। ଟିକେ ହାଲକା ଦି ମିନିଟ ଫୁଟିଗଲା ପରେ ତାକୁ କାଢି ଦେଇକି ରସୁଣ କଞ୍ଚାଲଙ୍ଗା ଛେଚି ତାକୁ ଫୁଟଣ ଦେଇ ତେଲ ଦେଇ ଶୁଖିଲା ଲଙ୍କା ରସୁଣ ଛେଚା ଦେଇ ତାକୁ ଫୁଟେଇଦେଲି। ତମର ଆଜି କଣ କରିଚ।
ଆମର କରିଥିଲି ପଣସ ତରକାରୀ ଟିକେ କରିଥିଲେ ଆଉ।
କଞ୍ଚାପଣସ ମିଳୁଛି ଏବେ ବି?
ହଁ ସେଇଟା ଥିଲା ଗୋଟେ ତ।
କଣ କେମିତି ବନେଇଲ।
ସେ ପଣସକୁ ତ କାଟି ଜାଣିଥିବେ ତେଲ ଲଗେଇକି କାଟିବେ ନହେଲେ ହାତରେ ପୁରା ଅଠା, ଅଠା ଲାଗିଯିବ।
ହୁଁ।
ସୋରିଷ ସଲ ଦଦେଇକିନା କାଟିବେ ତାପରେ ତାକୁ ଖଣ୍ଡ ଖଣ୍ଡ କରି କାଟିଦେବେ ବା ହଳଦୀ ପାଣିରେ ପକେଇଦେବେ ଉଁ କଳା ହବନି ବୋଲି ତାପରେ ସେଠୁ ତାକୁ ଟିକେ ସିଜେଇ ଦେବେ ଆଗ ପ୍ରେସରରେ ହଉ କି ପାଣିରେ ସିଜେଇ ଦେଲେ ତା କଷା ଅଂଶଟା ପଳେଇବ। ତାପରେ ତାକୁ ତେଲରେ ଭାଜି ସେଇ ପଣସକୁ ସିଜିଗଲା ପରେ ଜମା ଏଇଟି ପରସେଣ୍ଟ ଖଣ୍ଡେ ଯେମିତି ସିଜିଥିବ ଅଶୀ ପରସେଣ୍ଟ ସିଝିଗଲା ତାକୁ ଆଣିକି ଭାଜିଦବ। ତେଲରେ ଭାଜିକି ରଖିଦବ ତାପରେ ଯେମିତି ମସଲା କରିଥିବେ ଅଦା, ରସୁଣ ଅଁ ତାପେ ମସଲାକୁ ଆଣିକି ତେଲରେ ଆଗ ପିଆଜ ଭାଜିଦବ ତାପରେ ମସଲା ଦେଇଦବ। ତାପରେ ଯାହା ଗୁଣ୍ଡ ଯେମିତି କିି ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲ ଙ୍କା ଗୁଣ୍ଡ ଏସବୁ ଦେଇକି ମସଲା କୁ କଷିବେ ସେ ଭଲ କି କ ଷି ଆସିଲା ପ ଟମାଟ ପକେଇକି ଲୁଣ ପକେଇ ଦେବେ। ତାକୁ ଘୋଡେଇ ଦେବେ ସେ ଆଉ ପାଞ୍ଚ ମିନିଟ୍ ଖଣ୍ଡେ କଷିବ ଯେମିତି ଟମାଟର ଟା ପୁରା ମସଲା ସହିତ ମିଶିଯିବ ଆଉ ମସଲାରୁ ଯେମିତି ତେଲ ଅଂଶ ବାହାରିବ ମସଲାରୁ ତେଲ ଅଂଶ ବାହାରିଲା ପରେ ଆଉ ସେ ପଣସ ପକେଇଦେବେ ଯଦି ଆପଣଙ୍କର ପସନ୍ଦ ଥିବ ଆଳୁ ଆଳୁ ବି ଦିଟା କଁ କରିବନା ତେଲରେ ଟିକେ ଭାଜି ଦେଇକି ତାକୁ ସେଇ ପଣସ ସହିତ ମିଶେଇଦେବେ। ଯଦି ଭଲ ଲାଗେ ଯଦି ଭଲ ଲାଗେ ଏମତ ଚଳିବ କିନ୍ତୁ ଲୋକ ଖାଆନ୍ତି ଡାଇବେଟିସ୍ ଯଉମାନେ ସେମାନେ ସିନା ଖାଇବେନି ଅଲଗା ଲୋକ ତ ଖଥାନ୍ତି ନା ସେ ପକେଇଦବା ତା କୁ ଗୋଟେ ଗରମ ପାଣି ଦେବେ ସବୁବେଳେ ଯୋଉ ତରକାରୀ ବନେଇବେ ତାରି ଦେହରେ ଯୋଉ ପାଣି ଦିଆଯାଏ ଗରମ ପାଣି ଦେଲେ ତାର ମସଲାର ସ୍ଵାଦ ଟା ମରେନି ନହେଲେ ଥଣ୍ଡା ପାଣି ଦେଲେ ସ୍ଵାଦ ମରିଯାଏ। ପାଣି ଦେଇଦବା ସେ ପାଣି ଫୁଟିଯିବ ଦଶ ପନ୍ଦର ମିନିଟ ଫୁଟିଗଲା। ତମକୁ ଯେମିତି ଦରକାର ବେଶୀ ପାଣିଆ ନା ଆଣ୍ଟୁଆ ସେମିତି ରଖିବ। କସ୍ତୁରୀ ମେଥି ଟିକେ ପକେଇଦବ ଧନିଆ ପତ୍ର ଟିକେ ପକେଇଦେଲ ଜିରା ଗୁଣ୍ଡ ଟିକେ ପକେଇଦବ ଆଉ ତାପରେ ହେଇଗଲା ଆଉ। ଗରମ ଭାତ କି ରୁଟି ଯାହା ତୁମକୁ ପସନ୍ଦ ସେଇଥିରେ ଖାଇବ।
ହଁ ବେଶୀ ଭଲ ଲାଗେ ପଣସ ତରକାରୀ।
ହଁ ପଣସ ତରକାରୀ କଷା ଭଲ ଲାଗେ ତମେ ଡାଲମା କେମିତି ଏ ଯୋ ନଡିଆ ପୁର ପ କେହି କର ନା ଏମିତି କେମିତି କଁ କର?
ହଁ ଲ ସାଧାରଣ ଭାବରେ କରେ ନଡିଆ ଥିଲେ ନଡିଆ ପକେଇବି କରେ ଆଜି ନଡିଆ ପକେଇକି କରିଚି। ଗୁଆ ଘିଅରେ ଫୁଟେଇକି ତାକୁ ନଡି
କଣ ପରିବା ପତ୍ର ପକାଅ ତମର ସେ ଡାଲମାରେ ସେରା ଟିକେ କୁହ ମ
ଓ ମୁଁ ହରଡ ଡାଲି ରେ ଡାଲମା କରେ ମୁଗ ଡାଲି ମତେ ଭଲ ଲାଗେନି ବୋଲି ମୁଁ ମୁଗ ଡାଲିରେ କରେନି କେବେ। ହରଡ ଡାଲିରେ ଡାଲମା କରେ ଆଉ କଖାରୁ, ଆଳୁ, ବାଇଗଣ, ଭଣ୍ଡା ଓ ସବୁ ଛୁଇଁ ସବୁ ପ୍ରକାର ପରିବା ଯେତିକି ମିଳିବ ସେତିକି ପରିବା ମୁଁ ଏତିକି ପକେଇଚି। କାଟିବି ତାକୁ ବଡ ବଡ ସାଇଜ ଟିକେ କାଟିଦେଲି ପ୍ରେସର ବସେଇଲି ଘ ଘିଅ ଗୁଆ ଘିଅ ଟିକେ ପୁଟେଇଦେଲି। ତେଜପତ୍ର, ଫୁଟଣ ଦାକୁ ଦେଇ ଫୁଟେଇଦେଲି ପରିବା ଯାହା ଅଦା ଛେଚା ଟିକେ ପକେଇଦେଲି। ତାପରେ ପରିବା ସବୁକୁ ଭାଜିଦେଲି ଡାଲି ପକେଇଦେଲି ସେଥେରେ ପରିବା ସବୁ ସେଥେରେ ଭାଜି ଦେଇ ପାଣି ଦେଇଦେଲି ହଳଦୀ ଗୁଣ୍ଡ, ଲୁଣ ଦେଇକି ତାକୁ ସିଟି ମାରିଦେଲି। ତାପରେ ଫୁଟେଇଲା ବଳେ ସେଇ କଖାରୁ କୁ ଏଇ ଯୋଉ ନଡିଆ ତାକୁ କୋରିକି ରଖିଥିଲି ସେଇଆାକୁ ପକେଇଦେଲି। ଜିରା ଲଙ୍କା ଗୁଣ୍ଡ ଦେଇକି ଫୁଟିଦେଲୁ।
ସେ ଯୋଉ ଡ଼ାଲମା ଟା ପ୍ରେସରରେ ପ୍ରେସରରେ କର ନାଳୁଆ ହେଇଯାଏନି?
ନାଇଁ ହରଡ଼ ଡ଼ାଲି ଟା କଲେ ନାଳୁଆ ଲାଗେନି, ମୁଗ ଡ଼ାଲି ଟା କଲେ ବେଶୀ ସିଟି ଦିଏନି ଦିଟା ସି ଟିରେ ବନ୍ଦ କରିଦିଏ ମୁଁ। ତାକୁ ବେଶୀ ଫିଟିଲା ଯାକେ ଦିଏନି ସିଟି।
ମୁଁ ହରଡ଼ ଡ଼ାଲିରେ ଫାଷ୍ଟ ଟାଇମ୍ ଡ଼ାଲମା ଶୁଣୁଛି। ମୁଁ ତାହେଲେ ଆଜି ରାତିରେ ବନେଇବି କେମିତି କଣ ଲାଗେ ଦେଖିଇ। ସ୍ଵାଦ ଏଥର ଚାଖିବା।
ମୁଗ ଡ଼ାଲିରେ କର?
ମୁଁ ମୁଗ ଡ଼ାଲି ରେ ମୋର ସବୁବେଳେ ଡେକଚି କି କଡ଼େଇ ରେ କରେ। ପ୍ରେସର କରେନି ପ୍ରେସରରେ ଟିକେ ଯାହେଲେ ବି ନାଳ ଅଂଶ ରହିବ କି ପରିବା ଅଧିକା ସିଝି ଯିବ ଡ଼ାଲି ସିଝି ଯିବ। କିନ୍ତୁ କଡ଼େଇ ରେ କି
ହାଇ ସିଟି ହେଇକି ତାପରେ ଟିକେ ନ ମିଡ଼ିୟମ କରିଦେଲେ ଆଉ ଗୋଟେ ସିଟି ହେଇଗଲେ ତାକୁ ବନ୍ଦ କରିଦେଲେ ନାଳୁଆ ଟୋଟାଲି ହୁଏନି।
ହୁଁ ନା ମାନେ ଘୁଟି ହବନି ନା ପରିବା ଟା ଘୁଟିବା ପାଇଁ ପୁଣି ସେଠୁ ଘୁଟୁଥିବ। ମୋତେ କିନ୍ତୁ ଡେକଚିରେ ଭଲ ଲାଗେ। ପରିବା ସିଝେଇ ଗଲା କିଏ କୋଡ଼ିଏ ତିରିଶ୍ ପରସେଣ୍ଟରେ ଆଉ। ତା ଟେଷ୍ଟ ପ୍ରେସରରେ ଟେଷ୍ଟ କେବେ ବି ଆସିବନି। ତମେ କଡ଼େଇ ଟେଷ୍ଟରେ ଯେମିତି ଆସିବ ତା ସ୍ଵାଦ ଟା ଅଲଗା, ତାପରେ ସେ ନଡ଼ିଆ କୁର ଟିକେ ପକେ ଇ ଦେବ ଅଦା ଛେିଚିକି ପକେଇବ ଯେମିତି କହିଲ ସେମିତି କରିବ ବୋଲି ବି ଟେଷ୍ଟ ଲାଗେଁ, ମୁଁ ସେଦିରେ ଥରେ ଥରେ ସୁଜନା ଶାଗ ବି ପ କେଇ ଦିଏ, କଣ ପାଇଁନା ସେଥୁ ଭିଟାମିନ୍ ମିଳିବ।
ହଁ ଡାଲମାରେ ସଜନା ଶାଗ ମୁଗ ଡ଼ାଲି ଦେଇ କରନ୍ତି ସେଇ ଶାଗ କରନ୍ତି ଭଲ ଲାଗେ।
ପାଳଙ୍ଗ ଶାଗ ବି ଭଲ ଲାଗେ ଦିଅନ୍ତି ସବୁ।
ମୁଁ ସେମିତି ହିଁ କରେ, ମୁଁ ଡ଼ାଲି ନ ଖାଲି ଡ଼ାଲି କଲେ ମୁଁ ତାକୁ କଡ଼େଇ ଡେକ୍ଚିରେ କରେ। ଡ଼ାଲମା କଲେ ସେଇ ସିଟି ମାରିଦିଏ।
ହରଡ଼ ଡାଲି।
ମୁଗ ଡାଲି କଲେ ସେଇ ଖାଲି କରେ ବାକୁ ପନିପରିବା ପକାଏନି ମୁଗ ଡ଼ାଲି ରେ ମୁଁ ଖାଲି ଟମାଟୋ ଦେଇ ଯୋଉ ଉଁ ମୁଗ ଡ଼ାଲି ରେ ପରିବା ପକାଏନି ହରଡ଼ ଡାଲି କଲେ ପରିବା ପକେଇ ଡାଲମା କରେ।
ଛୁଇଁ ଟା କଣ ଉଁ ଏଁ ସିଟି ଯୋଉ ମାର କିଛି ଫି ଇଏ ହେଇଯାଏନି ଫିଟିଯାଏନି?
ନାଇଁ କିଛି ମୁଁ ହରଡ଼ ଡ଼ାଲି ଟିକେ ଭାଜିଦିଏ ତାକୁ କଚା ପ କରେନି ଟିକେ ହାଲକା ଭାଜିଦେଲେ ସେ ଦେଶୀ ଡ଼ାଲି ହରଡ଼ ଡାଲି ଭଳିଆ ଲାଗେ, ଭଲ ସୁଆଦ ବି ଲାଗେ।
ମୁଁ ତ ସିଟି ମାରିବି ଯଦି ସନ୍ତୁଳା ବନେଇବି ସେ ଇଏ ହେଇଯାଏ। ଗୁ ବାହାରି ଯାଏ ବୋଲି ମୁଁ କଣ କରେ ସିଟି ମାରି ସାରିଲା ପରେ ସେ ଯେତିକ ଛୁଇଁ ବନିଥିବ ତାକୁ କାଢ଼ି ଦିଏ ଆଗ। କାଢ଼ିକି ତାକୁ ଘୁଟି ଦେବି ଅଧା ଘୁଟି ଦେବି ନା ତାକୁ ଟିକେ ଘୁଟିଲେ ଟେଷ୍ଟ ଲାଗେ ବାଇଗଣ ଟା।
ଏସରେ।
ହଁ ସେମିତି କାଢ଼ି ଦେଇକି ସେଠୁ କରିବ ଆଉ। ପ୍ରସରରେ କୋବି ବି କଲେ ଫିଟିଯାଏ ଆମ କୋବି ବି ବେଶୀ ସିଟି ଦେଇ ଦେଇଥିଲେ ଗୋଟେ ଗୋଟେ ଫିଟିଯାଏ। ଏ ପ୍ରେସରରେ ମତେ କରି ଆସେନି ମୁଁ କଡ଼େଇରେ ବେଶୀ ଭଲ ଲାଗେ ପ୍ରେସରରେ ଖାଲି ଆଳୁ ସିଝାଏ ନହେଲେ
ହୁଁ।
ପୋଡ଼ ଡାଲି କରିବି ନହେଲେ ନାଇଁ ଆଉ।
ମୋରିଆ ଆଉ ଆଜି କଣ କରୁଛ?
ସେ ପଣସ ତରକାରୀ କରିଥିଲି ବଡି ଚୁରା ଟିକେ କରିଥିଲେ ଆଉ।
ବଡି ଚୁରାରେ ବାଦାମ ପକେଇ କର ନା ସେମିତି କର?
ନା ନା ମୁଁ ସାଧା ଖାଲି ବଡି ଭାଜିଦବ ତାକୁ ହେମ ଦସ୍ତାରେ ଛେଚି ଟିକେ ଗୁଣ୍ଡ କରିଦବ ପୁରା ବି ଗୁଣ୍ଡ ନାହିଁ ଟିକେ ଖଦଡା ଅଂଶ ରହିବ। ପିଆଜ ଟିକେ କାଟିଦବ ରସୁଣ ଦି ଚାରି ଗୋଳୁ କଞ୍ଚାଲଙ୍କା ଦି ଚାରି ଗୁଳୁ ସେ ରସୁଣ ଆଉ କଞ୍ଚା ଲଙ୍କା ପିଆଜକୁ ଯୋଉ କାଟିଥିବ ଚୁନ ଚୁନ କରି ତାକୁ ବି ଟିକେ ଛେଚିଦବ। ଟିକେ ସେ ଛେଡ଼ଦେଲେ ତା ରସ ଟା ବାହାରିବ ନା ସେଇଟା ହିଁ ଟେଷ୍ଟ। ସେଇଟା ପକେଇଦବ ଲୁଣ ଟିକେ ଆଉ ସୋରିଷ ତେଲ ଦି ଚାରି ଠୋପା ଆଉ ଧନିଆ ପତ୍ର କାଟିକି ପକେଇଦବ। ତାକୁ ଗୋଟେ ଗୋଳେଇଦବା ଆଉ ସେ ତ ଟେଷ୍ଟ। ତ ସେ ବଡ଼ି ଚୁରାକୁ ତୁମେ ଆଳୁ ଚକଟା ସାଙ୍ଗେ ବି ଖାଇବ ଖାଲି ବି ଖାଇବ ଯେମିତି ପସନ୍ଦ ଖାଇପାରିବ।
ଆ ପଖାଳ ଭାତରେ ବଡେ ଭଲ ଲାଗେ ଆଉ। ବଳିଚୁରା ଶାଗ ଭଜା ଆଳୁ ଚଖା
ତମେ କେମିତି ବାଦାମ ପକେଇକି କର?
ହଁ ବା ସେମିତି କରେ ବି ବାଦାମ ଥିଲେ ବାଦାମ ବି ପକେଇକି କରେ। ଓ ଭଜା ବାଦାମ ବଡି ତାକୁ ମିଶେଇକି ଯେମିତି ପିଆଜ ରସୁଣ ହଁ ସେଇ ହେମଦସ୍ତାରେ ବଡି ବାଦାମ ଆଗ ଟିକେ ଗୁଣ୍ଡ କରିଦ ଅନ୍ତି। ତାପରେ ରସୁଣ ଲଙ୍କା ପିଆଜ ଦେଇ ତାକୁ ଛେଚିକି
ସେଟା ଏବେ ଯେବେ କରିବ ଛେଚିଦବ ଟିକେ ର ଯୋଉ ରସୁଣ ହେ ଟିକେ ଟିକେ ଛେଚି ଦେଲେ ତା ରସ ଟା ବାହାରିଗଲା ଆଉ ଟିକେ ଟେଷ୍ଟ ଆସିବ। ସଫ୍ଟ ହେଇଯାଏ ଏଇଟା ପୁରା।
ପଖାଳ ସାଙ୍ଗରେ ଖାଇବାକୁ ଖରା ଦିନ ସାରା। ଖାଇଲୁ ଶାଗ ଶାଗ ଭଜା ବଡି -ଚୁରା ପୋଡାପୁଡ଼ି ଏମିତି କର ଆଉ ଡାଲି ତରକରି ଖାଇବାକୁ ଇଛାହିଁ ହଉନି ଖରାଦିନେ।
ଖରା ଦିଅନ୍ତୁ ପଖାଳ ଦହି ଟିକେ ତା ସାଙ୍ଗେ ହେଇଥିବ ବେଲେ ଆଉ କଣ ଦରକାର।
ଖାଲି ଥଣ୍ଡା ଲସି ଏଇଗୁଡା ଘରେ କୁହନି ଦେଇକି -ଖାଇବ- ପିଉ ଆଉ। ହୁଁ। ଛୁଙ୍କ ଦେଇଦେବେ ହଉ।
ହଁ
ହଉ। ଟାଇମ ହେଲାଉ
ହଁ ହଁ ଯାହା ଖାଇଦବ?